ହ କଁ କରୁଚ? ହାଲୋ
ହଁ ହଁ ମୁଁ କଇଲି ଦିଦି କଥା ହେଲେ ହବ କି ନାଇଁ?
ନା ନା ସେ ଟପିକ୍ ଏଠି କୁହନି।
ହଁ ହଁ ମୁଁ କଇଲି ହଁ ଖାଇସାରିଲଣି?
ହଁ ଖାଇସାରିଲେଣି। ତମେ କଣ କରୁଚ?
ମୁଁ ଏଇଠି ପଢୁଥିଲି ଆଉ।
ଓହୋ। ତମେ କଣ ଆପ୍ଲାଇ କରିଚ?
ମୁଁ ଆପ୍ଲାଇ କରିଚି ଏନ୍ ସି ଟି ଏ ଯୋଉ ନ୍ୟାସିନାଲ୍ ଯୋଉଟା ଇଣ୍ଟିଗ୍ରେଟେଡ୍ ବିଡି ପାଇଁ। ଆଉ ଗୋଟେ କରିଚି ଆଉ ଗୋଟେ କରିଚି ପ୍ରଫେସ୍ନାଲ୍ ଗୋଟେ ଗୋଟେ କରିଚି ଉଈ ଇଟ୍ ପାଇଁ।
ଓହୋ ଓ ଇଟ୍ କଲେ ସେଇଟା କଣ ହବ?
ଉଇ ଟି କଲେ ସେଇଟା ସବୁ ପ୍ରଫେସ୍ନାଲ୍ କୋର୍ସ ଟା ସେଟା ସବୁ ଯେତିକି ଦିନ ମାନେ ସବୁ ଡବଲ୍ ଇଏରୁ ଭ୍ୟାକେନ୍ସି ଆସୁଚି। ଏଫେନ୍ସସି ଇଏ ରୁ ଭ୍ୟାକେନ୍ସସି ଚାର୍ଜ ସେଟା ଖାଲି ମାନେ କଣ ନା ଓନ୍ଲି ଯୋଉମାନେ ପ୍ରଫେସ୍ନାଲ୍ ଗ୍ରାଜୁଟ୍ ହେଇଥିବେ କେବଳ ଏ ବିଏସ ସି ଏଗ୍ରିକଲଚର୍ ବି ଏସ୍ ସି ହର୍ଟିକଲଚର୍ ସେମାନେ ହିଁ କେବଳ ସେଇଥିରେ ଏଲିଜିବଲ ହେ ଆପ୍ଲାଏ କରିବା ପାଇଁ ଆଉ ମାନେ ଏକ୍ଜାମ୍ କ୍ୱାଲିଫାଇ କରିବା ପାଇଁ ଆଉ କୌଣସି ଏ ଯେମିତି ରେଲିୱେ ବ୍ୟାଙ୍କିଙ୍ଗ୍ ସେଗୁଡା ସମସ୍ତେ ଯିଏ ମାନେ ସିଏ ଫର୍ମ ପକ୍ ଫର୍ମ ଭରିକି ସେ ଦେଇଦେଉଚି। ଯିଏ ଇଏ ନେଇପାରିବ ସେମିତି ନୁହେଁ ସେଥିରେ ମାନେ ଲିମିଟେଡ୍ ନା କମ୍ପିଟେସନ୍ ଟା ଲିମିଟେଡ୍। ମାନେ ଏରାଜରଦାନି ଇଏ ମାନେ ଅଲଗା ଯେମିତି ରେଲିୱେ ବ୍ୟାଙ୍କିଙ୍ଗ୍।
ହୁଁ ତାହେଲେ ବର୍ଷକୁ କେତେ ଟା ଆସୁଚି?
ଅ ପାଖାପାଖି ଏଇଥିରେ ବର୍ଷ ଷକୁ ଦି ୱନ୍ ଇର୍ ରେ ଗୋଟେ ଥର ଏଇଟା ହବ ଏନ୍ସି ଏନ୍ସି ଆଉ ସିଓଟି ସେଇଟା ଗୋଟେ ହବ ମାର୍ଚ୍ଚ ରେ ହବ ଆଉ ଗୋଟେ ହବ ଏପ୍ରିଲ୍ ରେ ଏପ୍ରିଲ୍।
ଓହୋ। ମାନେ ବର୍ଷକୁ ଦିଥର ଆସୁଚି ଏକ୍ଜାମ୍ ଟା?
ଅ ନାଇଁ ଗୋଟେ ଗୋଟେ ଥର ଏ ନ୍ସି ଡି ଯୋଉଟା ଇଣ୍ଗିକେଟେ ଡ୍ ବି ଡି ପାଇଁ ସେଇଟା ଗୋଟେ ଥର ଆସେ ଆଉ ତା ଗୋଟେ ପାଇଁ ସି-ୟୁ-ଟି ପାଇଁ ସି-ୟୁ-ଟି ପାଇଁ ସେଇଟା ଆଉ ଗୋଟେ ଥର ଆସେ। ଏ ଦିଟା ଅଲଗା ଏଣ୍ଟ୍ରାନ୍ସ ଗୁଡା।
ତମେ ଯୋଉଟା ଦେଇଥିଲା ଏବେ ଏକ୍ଜାମ ଆସେ ଏ ରେଜଲ୍ଟ ଆସେନି
ହଁ ଆସିଛି ଯେ ସେଇଟା ମାନେ ଏଇଥର ମୁଁ ଗୋଟେ ମାସ ପାଖାପାଖି କୋଡିଏ ଦିନ ଖଣ୍ଡେ ପଡିକି ଦେଇଥିଲି ନା
ନାଇଁ ସେଟା ବି ଏଟା ହଁ ଏଣ୍ଟ୍ରାନ୍ସ ଗୋଟେ ମାସରେ ସେ ନୁହେଁ। ଏଠି ମୋର ଓଟିଟି ଅଛି ମୋର ଓଟିଟିରେ ଆମେ ଏଠି କିଛି ପଢିପାରୁନି ନା ଏଟା କଣ କ୍ୟାଲିଫାଇଏ କରିବ ଓ-ଟି-ଇଟି ଇଯି ତ ବି କ୍ୱାଲିଫାଇ କରିହବନି।
ଓଟିଟି ଓଟିଟି ବା ହେତେ ଇଏ ନାଇଁ ଓଟିଟି ବା ଏତେ ହାଡ୍ ନାହିଁ, ସେଟା କ୍ୱାଲିଫ୍ଲାଏ ମାର୍କ ଏ ଏଟା କ୍ବାଲିଫାଇଙ୍ଗ ମାର୍କଟା
କ୍ୱାଲିଫାଇ ମାର୍କ ତଥାପି ମୋର କନଫିଡେନ୍ସ ଆସୁନି ମାନେ ଏଇଆଡୁ ସବୁ ପ୍ରେସର ହେଲା ସବୁ ସେଇଟା ତାର ତ ଆଟ ଲିଷ୍ଟ ଆମେ ଟପିକ ଗୁଡା ଦେଖିବୁ ନା। ଖାଲି ଶୁଣିକି ଯିବୁ ବି ସେତିକି ବି ଟାଇମ୍ ହଉନି ମାନେ ୟୁଟ୍ୟୁବ ରେ ଖାଲି ଶୁଣି ଶୁଣି ଯିବା ପାଇଁ ଟାଇମ୍ ହଉନି। ଫୁଣି ଖାଲି ଶୁଣିଲେ ତ ବୋରିଙ୍ଗ ଲାଗୁଛି ଘ ମାନେ ଶୁଣୁଥିବୁ ବୋରିଂ ଲାଗୁଛି। ଡେ ଗୋଟେ ଟାଇମ୍ ରେ ସେତେବେଳେ ଗୋଟେ ଗୋଟେ ଗୋଟେ ଟପିକ୍ ସାରିଥିଲେ ଆମେ ଭାବିଥିଲି କି ମୁଁ ଓ-ଟି-ଇଟି ଦେଇ ପାରିବିନି। କାରଣ ଆମର ଏକୋଇଶି ରେ ଓ-ଟି-ଇଟି ରହି ଯାଇଥିଲା ନା ଏକୋଇଶି ରେ ଆମେ ଆଡେ ପଳେଇଥିଲୁ ପଳେଇଥାନ୍ତୁ ଆମର କୋଡିରେ ଯାଇଥାନ୍ତୁ ହାରି ଆମେ ଭାବିକି ଆଉ ଦେଇପାରିବୁନି ତ କାହିଁକି ପଢିବୁ ସେଇଟା ମୁଁ ପଢିଲିନି ମୁଁ ବି-ଇ-ଡ ପାଇଁ ପଢିଲି। ବି-ଇ-ଡି ସେମିତି କିଛି ନାହିଁ ସେ ଦି ଦିନ ପୂର୍ବରୁ
ଯିଏ ଓ-ଷ୍ଟିଟ-ଟି ଟି ହଁ କହିଲି ଓଟି ଯିଏ କ୍ୱାଲିଫାଇ କରିଦବ ଓ-ଟି-ଇଟି ତ ଦରକାର ନାହିଁ ତାର?
ନାଇଁ ନାଇଁ ଦିଟାକ ଦରକାର ଅଛି।
ମାନେ କଣ ଜଣେ ବି ଧନ୍ୟ ଗ୍ରାଜୁଏସନ କଲା ତାପରେ ଗଲା ବି କରି ଦେଲା ତାପରେ ଆଗ ଆଗ ଓ-ଟି-ଇଟି କ୍ୱାଲିଫ୍ଲାଏ କରିବ ଓ ଦିଟା ପେପର ନା ଆଉ ପେପର ଟୁ ଟା କା କଣ ଟା ଆଉ ପେପର ଟୁ ଟା ସେଟା କଣଟା ସେଇଟା ମେଜର ବୋଲି ଦେଖାଯାଏ ନା କଣ ସିଏ ଓ-ଏ-ଭି ପାଇଁ ବି ଇଏ କରିପାରିବ। ଓଡିଶା ଆଦର୍ଶ ବିଦ୍ୟାଳୟ, ନାଇଁ ଓ-ଷ୍ଟୀ-ଟି ନୁହେଁ ସେଟା ଓ ଟିଡିର ପେପର ଟୁ ଟା ଯୋଉଟା ନୁହେଁ ସେଇଟା ସେଇଟା ଯଦି କ୍ୱାଲିଫ୍ଲାଏ ଖାଲି କରିଥିବ
ତ ଜାଣିନି ମୁଁ ଖାଲି ଜଷ୍ଟ ଓ-ଟି-ଟି ଜାଣିଛି ଓ-ଟି-ଟି କୁ ଆଉ ଓଷ୍ଟେ ଓଟିଇଟି କ୍ଲିୟର କଲା ପରେ ତମେ ଯାଇକି ଏଟିଆର ପାଇଁ କ୍ୱାଲିଫ୍ଲାଏ ହେଇପାରିବ।
ହଁ ଏଲଟି ଆର ଆର୍ ଏସ୍ ଟି ଆଉ ଏଟି ମାନେ ଲଟିଆର ଏଜିଟି ଏଟିରାଟା କଣ ମାନେ ଲିଭ ଟ୍ରେନେ ରିଜର୍ଭ ଯୋଉଠି ମାନେ ଟେ ମାନେ ଟିକଏ ବେଡ୍ ରେଷ୍ଟ ନେଲା ଛଅ ମାସ କି କିଏ ଧନ୍ୟ ଟ୍ରେନିଂ ଯାଇଛି ଦି ଚାରି ମାସ ସେଠି ତମ ଯାଇକି ସେଇଠି ତମେ ଯାଇକି ଇଏ ତମକୁ ସେଠି ଦିଆ ହବ ପୋଷ୍ଟିଙ୍ଗ ଟା ନା, ସେଟା ପରମାନେଟେ ନୁହେଁ ନା ସେଟା ଗଭମେଣ୍ଟ ନା ନାଇଁ ପରମାନଣ୍ଟ ଏଟା ଗଣମେଣ୍ଟ ମାନେ ଗର୍ଣ୍ଣମେଣ୍ଟ ର ସେଇଟା ପରଣ୍ଟ ଇଏଟା ଇଟା ତ କିନ୍ତୁ ପରମାନେଣ୍ଟ କିନ୍ତୁ ସେଇଟା କଣ ନା ଏଲ ଟି ଆର ଟା ଯୋଉ ସେଇଠି ତମର ସ୍କୁଲ ଟା କନ ମା ଗୋଟେ ଜାଗାରେ ନାହଁ ସେଟ ତ ସବୁବେଳେ ସ୍କୁଲଟା ଚେଞ୍ଜ ହବ। ମାନେ ସ୍କୁଲ ଟା ଯ ଧନ୍ୟ ତ ଯେ କାର ହଁ କିଏ ଧନ୍ୟ ଟିଚର କାହାର ଆକ୍ସିଡେଣ୍ଟ ହେଇଛି ସେ ଏବେ ଛଅ ମାସ ବେଡ୍ ରେଷ୍ଟ୍ ଗଲା କି କା
ଓ ନାଇଁ ସେ ହେଇ ମୋର ସେତେ ନଲେଜ ନାହିଁ, ମୁଁ ସେଇଟା ଜାଣିନି ଠିକ୍ ସେ।
ହଁ ନାଇଁ ଏଇଆ ବା ମାନେ ହଁ ମୁଁ ଗୋଟେ ଜାଣିଛି ଯେ କଲି ଜଣେ ଧରିନିଅ ଟିଚର ଏନ୍ ଟି ଆର ଟା କଣ ନା ସିଏ ତମର ସ୍କୁଲ ପରମାନେଣ୍ଟ ନୁହେଁ। ଆଉ ଯଦି ଆର୍ ଏଚ ଡି ଯଦି କରିଦବ ବଲେ ମାନେ ରେଗୁଲାର ହାଇସ୍କୁଲ ଟିଚର ସେଇଟା ଗୋଟେ ସ୍କୁଲ ରେ ରହିବ
ହଁ ଆରେଷ୍ ଆରେ ଷ୍ ସେମତି ଏତେ ବି ବାହାରୁନି ସେତେ କୋଉଠିକ ଏଟା ଏଠି ଦି ବର୍ ଷ ଦେଢ ବର୍ଷ ହେଇଗଲା ବୋଧେ ଏବେ ଯୋ ପୋଷ୍ଟିଙ୍ଗ ଦେଲା ଆଇ ଟି ଆର୍ ର।
ଏ ୟୋ ଏସ ଏସ୍ ବି ଟି ଜିଟି ସବୁ ବର୍ଷ ବାହାରଛି?
ନାଇଁ ମଁ ସେଗୁଡା ସବୁବେଳେ ବାହାରିନି।
ଆଉ ଏଲ୍ ଟି ଆର ଟା ସବୁ ବର୍ଷ।
କୋଉଟା ବି ବାହାରିନି ଏବେ ଓଟି ଟି ବି ବାହାର କରୁନଥିଲା ସବୁ ବର୍ଷ ଯେ ଏବେ ଏଠି ବର୍ଷ ଷେ ନା ଦି ବର୍ଷ ହେଲା ସବୁ ବର୍ଷ ବାହାର କରୁଛି।
ଏଇଟା କଣ ଓଡିଶା ଷ୍ଟାଫ୍ ସିଲେକ୍ସନ ଏଇଟା ଓ ଡବଲ ଏସି କଣ୍ଡକ୍ଟ କରୁଛି ଦିଟାଙ୍କ?
ହଁ।
ଏଲ ଟିଆ ଟା ଆଉ-ଉ-ଉ-ଉ ଆର ଏଚ୍ ଡି ଟା ନୁହେଁ?
ହଁ ସେଇଟା ଓଡିଶା ର
ହୁଁ ଏହାର ଏହାର କେତେଟା ଷ୍ଟେଜ ଥାଏ? ମାନେ ଦିଟା ତିନ ତିନିଟା ପ୍ରିଲିମ୍ସ ହୁଁ ହୁଁ।
ଗୋଟେ ପରିମିଲିନ୍ସ ଆଉ ଗୋଟେ-ଏ-ଏ-ଏ ଯୋଉ-ଉ-ଉ ଡକୁମେଣ୍ଟ ଭେରିଫିକେସନ।
ହଁ ଡକ୍ୟୁମେଣ୍ଟ ଭେରିଫିକେସ ପୂବରୁ କଣ ଗୋଟେ ଥାଏ ନା କ୍ୟାରିୟର କାଉନସେଲିଂ ନା କଣ ଗୋଟେ ଥାଏ ସେଇଟା ସେ ଇଏ ଯେତିକି ସବୁ କଣ-ଅ-ଅ କଣ ଗୋଟେ କାଉନସିଲିଂ ଥାଏ ନା କଣ ବା?
ସେଇଟା ମୁଁ ଜାଣିଛି ତିନିଟା ଆଉ ସେଇଟା ମୁଁ ସେ ଭିତରେ କିଛି ଜାଣିନି ସେତେ କିଛି।
ନାଇଁ ସେଇ ଏକ୍ଜାମ ଭିତରେ ସେଇଟା ହେଇ ହେଇଯାଏ ମାନେ ଡି ଭି ପୂର୍ବରୁ। ଡିି ଭି ପୂର୍ବରୁ ସେଇଟା ଗୋଟେ କୋ କଣ ଗୋଟେ ଥାଏ ସେଇଟା। ସେଟା ଗୋଟେ ଷ୍ଟେଜ ରେ ମାନା ଯାଏନି କିନ୍ତୁ ସେ ତଥାପି ସେଇଟା ଗୋଟେ କରାଯାଏ। ମାନେ-ଏ-ଏ ବର୍ତ୍ତମାନ-ଅ-ଅ-ଅ ଏ ହଁ।
ଏବେ ତାହେଲେ ତମେ ପ୍ଲସ ଥ୍ରୀ ରେ ଆ ଆଡମିସନ କଲନି?
ନା ମ ମୁଁ କରିନି ଆଉ ଗୋଟେ ମୋର ସାଙ୍ଗଟେ-ଏ-ଏ-ଏ ସିଏ କରିନି।
ହଉ ତାହଲେ ନାଇଁ ସେଇଟା ସେମିତି କିଛି ବି ନାଇଁ କି ପ୍ଲସ ଥି ଆଜ କାଲି ଯୋଉ ମାନେ କିଛିଟା କ୍ଵାଲିଫିକେସନ ମାଗୁଛି ତ ବେଳେ ବେଳେ ଏବେ ପ୍ଲସ ଟୁ ଟା କମନ ଆଉ-ଉ-ଉ ପ୍ଲସ୍ ଥ୍ରୀ କୁ କେହି ପଚାରୁନାହାନ୍ତି ପ୍ସ ଥ୍ରୀ ଟା ମାଗୁଛି ତମେ ନହେଲେ ସେଇଟା କରିଦେଇଥାନ୍ତ ସେଇଟା ପରେ ଯଦି-ଇ-ଇ-ଇ ଏଇଟା ଆସିଲା ହାରି ତ ଏଇଟା ଡ୍ରପ୍ ମାରି ଦେଇଥାନ୍ତ। ପ୍ଲସ ଥ୍ରୀ ଟା ଡ୍ରପ୍ ହେଇଯାଉଛି ନା।
ମୁଁ କହିଲି-ଇ-ଇ ଏମିତି ଗୋଟେ ବର୍ଷ ସାର୍ ଙ୍କୁ ପଚାରଥିଲେ ଯେ ପ୍ରାକ୍ଟିକାଲ ନାହିଁ ନା ନାଇଁ ପ୍ରାକ୍ଟିକାଲ ଲେଖିବା ପାଇଁ ନୁହେଁ ଯେ ମୁଁ କହିଲି-ଇ-ଇ କଲେଜ ଯଦି-ଇ-ଇ ଘରଠୁ ଦୂର ହେଇଯିବ କି କଣ ଏଇକ ଏଇଟା ଲା-ଆ-ଆ ମାନେ କଲେଜ କୁ ଦୂର ହେଇଗଲେ ଯେ-ଏ-ଏ ଏଇଟା ମୁ ତ ଅନଲାଇନ କହିଲି ଗୋଟେ ବର୍ଷ ତ ଡ୍ରପ୍ ନେବି ଆଉ ଯେ ଦିଟା ଇଏ ପାଇଁ ନେବି।
ଏତିକି ସେତିକି ରେସପନସିବିଲିଟି ନେଇକି ନିଅ। ମାନେ ଗୋଟେ ବର୍ଷ ଡ୍ରପ୍ ହେଇଗଲା ମାଇଣ୍ଡ ପୁରା ସେଟପ ରହିବନି। ତ ଯଦି ମାଇଣ୍ଡ ସେଟ ଅପ୍ କରିକି ତମେ ପଢିପାରିବ ତାହେଲେ ଡ୍ରି ମାନେ ଡ୍ରପ ନିଅ ନହେଲେ-ଏ-ଏ-ଏ ଉ ବେକାର ଯିବ ୱାନ ଇୟର।
ହଁ ମୁଁ କଇଲି-ଇ-ଇ-ଇ
ପଞ୍ଚେଇବିଲ୍ଟି ନେଇକି ପଢ଼ା ପଢି କର ପୁରା ହଣ୍ଡ୍ରେଟ୍ ପରସେଣ୍ଟ କନଫିଡେନ୍ସ ରଖ କି ନା ମୁଁ ଏବର୍ଷ ପକ୍କା ପାଇବି। ସେମ୍ତି ଯଦି କରିକି ଆଉ ଖାମ୍ ଖିଆଲିରେ ସେଇଟା ପଡି ତମେ ଯୋଉ ନାଇଟ୍ ରେ ପଢ଼ୁଚ ନା ସେଇଟା ଠିକ୍ ନାହିଁ। ତମେ ଯେତେ ମଣିଙ୍ଗ ରୁ ଟ୍ରାଏ କରିବ ସେଇ ଆଦତ୍ ଟାକୁ ମନେଇବାକୁ। ଆଉ ନାଇଟ୍ ପଢାଟା ସେତେ ଯେତିକି ଇଫେକ୍ଟିଭ୍ ନୁହେଁ, ମଣିଙ୍ଗ ପଢାଟା ସେତେ ଇଫେକ୍ଟିଭ୍।
ହଁ ବା ମୁଁ କହିଲି ହଁ, ସତ କଥା ଇଫେକ୍ଟିଭ୍ ସେଠି କହିଲେ ଦରକାର ଯେ କିନ୍ତୁ ତଥାବି ମୁଁ ସବୁବେଳେ ସକାଳୁ ଉଠି ପାରୁନି ସେଥିପାଇଁ ରାତିରେ ମୁଁ ପଢ଼ିଦିଏ ଯେ ବେଶୀ ଟାଇମ୍, ମାନେ ଫେରେ
କଲେ କଣ ହଉଚି କି, ନାଇଟ୍ ରେ ତମ ବଡି ଉପରେ ପ୍ରେସର୍ ପଡିବ।
ହଁ, ମାନେ ମୁଁ କଇଲି ନାଇଁ ପରୀକ୍ଷା ଯୋଉ ପରୀକ୍ଷା କେତେ ଦିନ୍ କି କଣ ଏଇ ସମୟରେ ଖାଲି ପଢେ ରାତିରେ, ଆଉ ଏମ୍ତି ମୁଁ ରାତିରେ ପଢେନି ଯେ।
ହୁଁ ନାନୀ ତ କୁହନ୍ତି ତମେ ଲେଟ୍ ମାନେ ମର୍ଣ୍ଣିଙ୍ଗରେ ବହୁତ୍ ଲେଟ୍ ରେ ଉଠ। ଗୋଟେ ଆକ୍ଚୁଆଲି ଗୋଟେ ଗୋଟ୍ ଷ୍ଟୁଡେଣ୍ଟର ହୋଉଚି ତାର ମର୍ନିଙ୍ଗ ରୁ ଷ୍ଟାର୍ଟିଂଙ୍ଗ କରେ ପାଠପଢା। ଏଇ ଲେଟ୍ ନାଇଟ୍ ନାଁକେ ଦେଖିଚ କି ସେମ୍ତି ପଢିବାର ମିନିୟମ୍ ଏଗାରଟା ଯାକେ ଆଉ ଏଗାର୍ଟା ଯାକେ ପରେ ତ
ଯୋଉଠି ସମସ୍ତଙ୍କର ପା
ଇଁହି ତମର ଏଇଠୁ ଷ୍ଟାଟିଙ୍ଗ୍ ହୋଉଚି, ହିଁ-ହିଁ ସେଇଟା ଠିକ୍ ନାହିଁ। ଆମର ବି ମର୍ଣିଂ ଟାଇମ୍ ଟା ଯେତେ ଶାନ୍ତଶିଷ୍ଟ ଲାଗେ, ଯୋଉ ମାନେ ଏଗାର୍ ଟା ରୁ ବାରଟା ଭିତରେ, କି ବାରଟା ଗୋଟେ କମିବ ଏଟା ବହୁତ୍ ଶାନ୍ତ ଲାଗେ, ମାନେ ମୁଁ ଉଠିଚି ଯେତିକି ଜାଣିଚି, ଏଗାର୍ଟା ବାର୍ଟା ଠୁ ମର୍ଣିଙ୍ଗ ଟା ବହୁତ୍ ଶାନ୍ତ ଲାଗେ। ନା ସିଏ ଗୋଟେ ଅଲଗା ଏନଭାର୍ମେଣ୍ଟାଲ୍ କ୍ରିଏଟ୍ ହୁଏ।
ହଁ-ହଁ ସେତବେଳୁକୁ ପୁରା ମାନେ ସାଇଲେନ୍ସ ଥିବ, ସେଇ ସାଇଲେନ୍ସ ରେ ଗୋଟେ ମାନେ ମାନେ ମାଇଣ୍ଡ ଭିତରେ କିଛି ଇକୋ ହବାର ନାହିଁ, ଏମ୍ତି କିଛି ଏନଭରମେଣ୍ଟ ରୁ କିଛି ଇକୋ ହବାରେ ନାହିଁ, ନିଜେ ସାଇଲେନ୍ସ ରେ ପିସ୍ଫୁଲ୍ ଭାବରେ ପୁରା ପଡିଲା ଆଉ କିଛି ସେମ୍ତି ଅସୁବିଧା ନାହିଁ, ନିଜେ ଆଉ କେଇ ହଁ ମାଇଣ୍ଡରେ ଜଦି ହଁ ପୁରା ଏ ମାନେ ଫ୍ରେସ୍ ମୁଡ୍ ହେଇଗଲା ଗୋଟେ ଆଉ ଯେମ୍ତି ଛଅ ସାତ ଘଣ୍ଟା ପୁରା ଚାରି ପାଞ୍ଚ ଘଣ୍ଟା ସୋଇ ପଡ଼ିଲ ଆଉ ଉ ଠିକି ତମ୍ ଇଏ କଲ ହଁ ପ୍ରେ ଷ୍ଟାର୍ଟ ଗୋଟେ କଲେ ସକାଳୁ ହଁ।
ତମେ ସେଇଟା ଆଦତ୍ କର, ସେଇ ଇଏ ନହେଲେ ବି ସେଇ ମଣିଙ୍ଗ୍ ରୁ ଉଠିଲ ଫାଷ୍ଟ ଫାଷ୍ଟ କେତେ ଦିନି ତମୁକୁ ଟିକେ ନିଦ ଲାଗିବ, କାରଣ ଏଇଟା ତମର ଆଦତ୍ ନାଇଁ ନା। ତ ସେଇଟା ପ୍ରାକ୍ଟିସ୍ ହେଇଗଲା ପରେ ତାରେ ସେ କିଛି ନାହିଁ।
ହଁ ମୁଁ କଇଲି ଯୋଉ ତମେ କୋଉ ସବଜେକ୍ଟ ଉପରେ ଇଏ କରିଥାନ୍ତ ମାନେ ବ୍ ମାନେ କୋଉ ସବଜେକ୍ଟ ର ପଢେଇଥାନ୍ତ କି କଣ?
ଆମର ସୋସ୍ ସୋସିଆଲ୍ ସାଇନ୍ସ।
ତମର ସୋସିଆଲ୍ ସାଇନ୍ସ ଯୋଉ ଏସେ ଏସ୍ ଟି ମାନେ ହିଷ୍ଟ୍ରି ଜୋଗ୍ରାଫି ଆଉ-ଆଉ-ଆଉ କଣ ହବ ଆଉ ଏ ଯୋଉ ଓଡିଆ ଇଂଲିଶ୍ ଓଡିଆ ଇଂଲିଶ୍
ଓଡିଆ ଇଂଲିଶ୍ ସେଇ ସେଇଥିରେ ଦେଇ ଦିଅନ୍ତି, ମାନେ ସୋସିଆଲ୍ ସାଇନ୍ସ ରହିଲା ମାନେ ଗୋଟେ ସ୍କୁଲରେ ଗଲା ପରେ ଓଡିଆ ଓଡିଆ ତ ସେ ନର୍ମାଲି ସମସ୍ତେ ପଢେଇ ଦେବେ, ଓଡିଆରେ ବି ଅଲ୍ ଗା କିନ୍ତୁ ଓଡିଆରେ ଏମ୍ତି ପଢେଇଦେବି। ଏ ସ୍କୁଲରେ ପାଇଗଲା ପରେ ସେ କିଛି ନୁହେଁ, କେବଳ କି ତମେ ସୋସିଆଲ୍ ସାଇନ୍ସ ଭିତରେ ରହିବ ବୋଲି ସେଆର୍ ନା। କିନ୍ତୁ ଯେତିକି ଆର୍ଟସ୍ ପିଲା ସେମାନଙ୍କର ସୋସିଆଲ୍ ସାଇନ୍ସି, ଆର୍ଟସ୍ ପିଲାଙ୍କର ପ୍ରାୟ।
ଏଇ ଟା ମୁଁ କଇଲି ପ୍ରାଇମେରୀ ସେଇ ଷ୍ଟେସ ଷ୍ଟେଜ ଟା ସିକ୍ସ ରୁ ଏଇଟ୍ କ୍ଲାସ ନା କଣ? ପ୍ରାଇମେରୀ ପ୍ରାଇମେରୀ ଆଉ ସେକଣ୍ଡ ଟା ହଁ ପ୍ରାଇମେ ଏ ଯୋଉ
ଗୋଟେ ତିନଟା ଫେଜ୍ ରୋହୁଚି ଗୋଟେ ୱାନ ରୁ ଫାଇଭ୍ ତାପରେ ସିକଶ୍ ରୁ ଏଇଟ୍ ନା ନାଇନ୍ ଟେନ ଯୋଉ ପ୍ଲସ ଟୁ ଯାଏ କରି ତି ଏ ପ୍ଲସ ଟୁ ତ ଏବେ ଆଡ ହେଇନି ହାଇସ୍କୁଲ୍ ଗୁଡାକରେ।
ନାଇଁ ନାଇଁ ବିଡି ଟା ଯୋଉ କରୁଛ ସେଇଟା କଣ ପ୍ରାଇମାରୀ ନା ସେକେଣ୍ଡାରୀ ସେଇ ବି ଡ୍ ର ଗୋଟେ ଇଏ ଅଛି। ସେକେଣ୍ଡରି ତ ହଁ ସେଟା ନନାନ୍ ଏ ନାଇନ୍ ରୁ। ଟୁୱେଲ୍ଭ ନା ନାଇନ୍ ରୁ ଟେନ୍ ନାଇନ୍‌ ରୁ ଟେନ୍ ଗଲେ। ସେକେଣ୍ଡାରିଟା ନାଇଁ ନାଇଁ ପ୍ରାଇମେରୀ ଯଦି ହେଇଥାନ୍ତା ମାନେ ଯୋଉ ବିଇଡି ତ ଦେଖ ପ୍ରାଇମୋରୀ ସ୍କୁଲ ପାଇଁ ତ ବଇଡି ଦରକାର ନାହିଁ ସେମିତି କିଛି। ସେ ନା ନା ହଁ ସେଥିପାଇଁ ସିଟି ଦରକାର ସେଥିପାଇଁ ଯୋଉ ପ୍ରାଇମେରୀ ଟା ବିଡି ର ବିଇଡ୍ ର ପ୍ରାଇମାରୀ ଟା ଷ୍ଟାର୍ଟ ହଉଛି ସିକସ ରୁ ଏଇଟ ଯାଏ ଆଉ ସେକେଣ୍ଡାରୀ ହେଲା ନାଇନ ରୁ ନାଇନ୍ ରୁ ନାଇନ୍ ଟେନ୍ ହେଲା ସେକେଣ୍ଡାରୀ ହଁ ସେକଣ୍ଡାରୀ ସେଇଟା।
ସେଇଟା ବୋଧେ ସିକ୍ସ ରୁ ଏଇଟ ଯାଏ ଆମର ଏଟା କି ନାଇନ ଯାକ ସେଇଟା ବିଇଡି ସହିତ ଅଛି ନା ଏଲଟିର ଆର ଏଚ ଟି ଏଗୁଡା ସବୁ ଯୋଉ ଅଛି ଅଲଗା ଅଲଗ ର ତାର ଅଗା କାରଣ କୋଉଟା ଫ୍ରାଇମେରି ସିଷ୍ଟି ସେ
କେମିତି ବିଇଡି କରିନଥିବ ତମେ ନାଇନ୍‌ ନାଇନ୍‌ ଟେନ୍ ପିଲାଙ୍କୁ ପଠେଇ ପାରିବନି। ତମର କଣ ନା ତମେ ଭାବିବ କି ହଁଁ ମୁଁ ଆପ୍ଲଏ ବେଳେ ଆପ୍ଲଏ ବେଳେ କିଛି ଅପସନ ରହିବନି ସେଇଟା ଯେତେବେଳେ ତମର ବିଇଡି କି ଦେଖିକି ତମର ପୋଷ୍ଟିଂ ଦିଆହବ ମାନେ କହଣ ନା ତମେ କୋଉ ପିଲାଙ୍କୁ ପଢେଇବ ସେଇଟା କେବଳ ତମର ପ୍ରାଇମୋରୀ ବିଇଡିକରିଛ କି ସେକେଣ୍ଡରି। ସେଇଟା ବୁଝି କି କରିଥାନ୍ତା ସେ ସାର୍ ଙ୍କୁ ଯିଏ ତମର କରୁଛନ୍ତି ପ୍ରାଇମୋରୀ ବିଇଡି କି ସେକେଣ୍ଡାରୀ ବିଡି।
ହଁ, ହଉ ରଖୁଛି।
ହଁ। ଆଜ୍ଞା।
କଲ୍ ଟା ସେପଟୁ ଟିକେ କାଟିଲ।
ହଁ, କାଟୁଛି।